ହ୍ୟାଲୋ।
ହୁଁ କହ। ହ୍ୟାଲୋ।
ହଁ କହ।
କଣ କରୁଚୁ।
ତୁ କଣ କରୁଚୁ କି?
କିଛି ନାଇଁ ଏବେ ଆସିଲି ଖାଇକି!
କଣ ଖାଇଚୁ।
ଡାଲମା ଭାତ ଆଳୁ ର୍ଭତା ଭଜା
ଭାତ ଖାାଇଛୁ ଅରୁଆ ଭାତ ନା ଉଷୁନା ଭାତ।
ଆରେ ଏଇଥର କଣ ପାଞ୍ଚିରେ ଅଛି କଣ ଲୋ ଇଏ ହବ ଉ ବନ୍ୟା ହବ ବାତ୍ୟା ହବ ମରୁଡ଼ି ହବ ସବୁ ଅଛିି ବା।
କାଇଁ କିଛି ଜଣାପଡ଼ୁନି।
ଜାଣିନୁ ଏଥର ମୋଷ୍ଟ ପୁରାପୁରି ବନ୍ୟା ବାତ୍ୟା ମରୁଡି ହବ ଜାଣିଚୁ ତ।
ଦି ବର୍ଷ ତ ହଉଛି ସେଇଭଳିଆ ବାତ୍ୟା ପବନ ଝଡ ଇଏ ତ ଆଉଛି ପ୍ରତିବର୍ଷ ନିହାତି କିଛି ଆସୁ ନ ଆସୁ ପର୍ବ ପର୍ବାଣୀ କିନ୍ତୁ ବାତ୍ୟା ଟା ନିହାତି ଆସିବା କମ୍ପଲସରି।
ହୁଁ ବା ବା
ଡି ଆମର ଅଛି ନା ଆଉ! ଓ ଓଡ଼ିଆଙ୍କର ବାର ମାସ ତେର ପର୍ବ
କାଲି ବା ମହରମ ଛୁଟି। ସେଣ୍ଟ୍ରାଲ ଗମେଣ୍ଟ ହଲିଡେ ହୁଁ। ଆଉ କଣ ଖାଇଚୁ ତାହାନେ ଉଁ?
ଖାଇଚୁ
ମୁଁ ଖାଇଚି ପଖାଳ ଭାତ, ଆଳୁ ଭଜା, ଆମ୍ବ।
ରାତିରେ ପଖାଳ ଭାତ ଖାଇବାର ମଜା କିଛି ଅଲ
ହୁଁ।
ମତେ ଭାରି ପସନ୍ଦ ରାତିରେ ପଖାଳ ଭାତ ମୁଁ ଯେତେବେଳେ ଘରେ ମୁୁ ଯେତେବେଳେ ଘରେ ନ ଅଛି ଚିକେନର କୌଣସି ଚିକେନ ଚିଲ୍ଲି ପକୋଡା ଫକୋଡା କରିଦେବି କି କସା କରି ଭାଜିଥିବି ସେଇଦିନ ମୁଁ ପ କଣ ଖାଇବୁ ପଖାଳ ଆଉ ତୁ ଗରମ ଖାଇବୁ
ତୋର ଗୋଟେ କଥା ମନେ ଅଛି ନା ଆମେ ହଷ୍ଟେଲରେ ଥିଲାବେଳେ ଯୋଉ ଭଜା ଦେଇଥାନ୍ତି ତା ଭିତରେ କେମତି ଆମ୍ବୁଲ ଚକଡିକି ଖାଆନ୍ତି।
ହଁ ସେଇରା ହଁ। ପଖାଳ ଭାତ ଦିଅନ୍ତି ଚାର ଚାରିଟା ପାଞ୍ଚଟା ବେଳିଆ।
ଚାରଟା ପାଞ୍ଚଟା ବେଳିଆ ଆମ୍ବୁଲ ତ ମାନେ କଣ ଭାତ ଭିତରେ ଭଜା ଆଉ ସେଠି ଭଜାଟା ପୁରା ମାନେ କଣ ପୁରା ଘାଣ୍ଟି ହେଇକି ଭ
ଆଳୁଟା ତ ଚକୁଡି ଦେଇକି ସେ ଭାତ ସବୁ ନେଇକି ଖାଇଥାନ୍ତି ଆଉ।
ହଁ ହଁ ପା।
ସେ ଭୋକିିିଲା ଥାଆନ୍ତି ନା ଦି ଦିନ ମାନେ ଭୋକିିଲା ଥାନ୍ତି ନା ମାନେ ଖାଇ ନଥାନ୍ତି କିଛି ତ ସେଥିପାଇଁ ମାନେ ସିଏ ସ୍ ପାଣିରେ ବି ଗୋଳେଇକି ପିଇଦବା ପାଇଁ ଇଚ୍ଛା ହୁଏ ତାର।
ସେଇ ପା। ରାତିରେ ଯୋଉ କୋବି ତରକାରୀ ଦିଅନ୍ତି, କୋବି ଡାଙ୍ଗ କୁଆଡେ ତର ତରକାରୀ କୁଆଡେ ପ୍ରଭୁ ଯୋଉ ଖାଇବା
ପୋକଯୋକ ପୋକଯୋକ ଯାହା ଥିବ ସେୟା ଖାଇ ।
ହଁ ହଁ ପା।
ଆରେ ତୁ ତ ଆସିଲୁ ମାନେ ସେକେଣ୍ଡ ଇଅରକୁ ଆସିଲୁ ଆ ମାନେ ମୁଁ ଯେତେବେଳେ ଫାଷ୍ଟ ଫାଷ୍ଟ ଯାଇଥିଲି ପ୍ଲସ ଟୁ ରୁମକୁ ଗଲେ ତୁ ଖାଲି ଖାଇବା ଦେଖିଲେ ହିଁ ତୁ କାନ୍ଦିବୁ। ମାନେ ମୁଁ କିଛି ଖାଇବା ଦେଖିଲେ କାନ୍ଦିବି ଖାଇସାଇଲା ପରେ ମୁଁ ଥାଳି ଧୋଇଲେ କାନ୍ଦିବି। ମାନେ ଏମତି ସିଚୁଏସନ ଗୋଟେ ବର୍ଷ ରହିଲା। ତାପରେ ସେ ମାନେ ଧୀରେ ଧୀରେ ମୁଁ ସେଟେଲ ହେଲି ରହିବା ପାଇଁ ତାପରେ ତୁ ଆସି ରହିଲେ ସାଙ୍ଗ ହେଇକି ସମସ୍ତେ ମାନେ ଗୋଟେ ବଡ ମାନେ ଯେତେବେଳେ ପଳେଇଲେ ମାନେ ଗୋଟେ ଲାଗିଲା କି ନା ଗୋଟେ ହଷ୍ଟେଲ ଲାଇଫ ଟା ଭଲଟା ଯେତେବେଳେ ଭଲ ଲାଗିଲା ସେତଳେ ଆଉ ହଷ୍ଟେଲ ହିଁ ନ
ତୋର ମନେ ଅଛି ନା ତୁ ଯେତେବେଳେ ଡିପ୍ଲୋମା କରୁଥୁଲୁ ମୁଁ ତୋ ପାଖକୁ ଦେଖା କରିବାକୁ ତତେ ଯାଇଥିନି?
କାମ କରୁଚି। ଭାତ
ତତେ ତୁ ଯେତୋଳେ ଡିପ୍ଲୋମା କରୁଥୁଲୁ ମୁଁ ତୋ ରୁମକୁ ତତେ ଦେଖା କରିବାକୁ ଯାଇନଥିନ୍ କଲେଜକୁ
ମନେଅଛି ପରେ ଆସିଥିଲୁ ଭିତରୁକୁ
ଯାଇ ନଥିନି ରଗଡି କଲେଜ ତତେ ଦେଖା କରିବା ପାଇଁ?
କଲେଜ ନାଇ
ଇସି
ଧନ ବାବାଙ୍କୁ କହ ଟିକେ ବ୍ଲାଙ୍କେଟ୍ ଆଣିଦେବେ ଆଁ?
ତାହେଲେ କଲେଜରେ ଆଉ?
କଣ କୋହୁଚୁ? ଝିଅଟା ମୋବାଇଲ ଦେଖୁଚି ମୋବାଇଲ ଦେଖୁଚି। ମୋବାଇଲରେ ଦେଖୁଚି ଦିନମାନେ ଦାସବାବୁ ଟିକେ ବ୍ଲାଙ୍କେଟଟା ଆଣି ଦିଅନି। ଦିନ ମାନ ପାଠ ପଢୁଛି। କେତେ କଣ କାମ କରୁଛି ଟିକେ ମୋବାଇଲଟା ଦେଖୁଛି ଆଉ। ହ
ତା ତ ଦିନ ମାନେ ଯେତିକି ପଢିଥିବ ସବୁ ସେ ମୋବାଇଲ ଦେଖିକି ଭୁଲିଯିବ।
କଣ କରିବ ଛୋଟ ଛୁଆ ଆଉ।
ହ
ସୋଇଛି।
ଏଁ।
ଗରମ ଯେ ବହୁତ ଜୋରେ ହଉଚି ମାନେ ଏସି ବି କାମ କରୁନି।
ହୁଁ।
କଁ କରିବ ପରା।
ଭଏସ କଟୁଛି ରେ।
କେ
ଶୁଭୁନି।
ଘରୁ ଆଉ ହାଲୋ। ହ୍ୟାଲୋ ତୋ କଥା ଶୁଭୁନି। ହ୍ୟାଲୋ। ଆଉ କଣ କଣ
କଣ କହିଲୁ।
ଆରେ କୁଆଡେ ପଳଉଛୁ ମାନେ ଏ କିଛି କହୁନୁ।
ଆରେ କିଛି କହୁନୁ ନୁହେଁ ଭଏସ୍ ଟା କଟିଯାଉଛି ତୋର। ହାଲୋ ହଁ ଭଏସ୍ କଟୁଚି। ମାନେ ତୋ ଆୱାଜ ଟା ଧୀରେ ଧୀରେ ଆସୁଛି ପୁଣି ଆସୁନି ଏମିତି ହଉଚି। ହଁ ତୋର ବୋଧେ ନେଟ୍ ତୋର ପ୍ରୋବ୍ଲେମ୍ ଅଛି ମୋରତ ନେଟୱର୍କ ପାଉଛି।
ଆମର ବି ନେଟୱର୍କ ଈସୁ ଚାଲୁଚି।
ବୋଧେ କରେଣ୍ଟ ଫରେଣ୍ଟ ହେଉଛି ନେଟୱାର୍କ ଟା ଠିକସେ ରହୁନି ଆଉ କଣ।
ଆଉ ଆଉ କଁ ଖାଇଛୁ ।
କହିଦିଅ ପଖାଳ ଆଳୁ ଭଯା ଆମ୍ବ ଟେଷ୍ଟି ଆମ୍ବ।
ଆପଣ
କୁଆଡ଼େ ବୁଲିବା ପାଇଁ।
କୁଆଡେ ବୁଲାବୁଲି କରିବା ପାଇଁ ଗଲଣି ନା ଯାଇନ।
କୁଆଡ଼େ ବୁଲାବୁଲି କରିବାକୁ ଯାଇନିମ। ବିରକ୍ତି ଲାଗିଲାଣି ଅଫିସ୍ ଜଏନ କଲା ପରେ ଅଫିସ ଯୋଉ। ତମେ ଛାଡ଼ିି।
ଆଜିଠୁ ଦେଖୁଥିଲି ତୁ ଭିଡ କରିଥିଲୁ ମତେ ଭଲ ଲାଗୁଥିଲା ତ ତୁ ଏକ୍ସେସ୍ ମୋଟା ହେଇଯାଇଚୁ।
କଣ କହିଲୁ କଣ ଭଏସ ଟା କଥା।
ନାଇଁ ନାଇଁ ଟିକିଏ ବହୁତ ମୋଟା ଦେଖାଯାଉଛି ଆଗ ପକ୍ଷିଆ। ଏବେ ଟିକେ ବହୁତ ମୋଟି ହେଇଯାଇଛି ଟିକେ କମେଇଲେ ତ ମୋଟା ହଁ ମୋଟା ଟା ଟିକେ କମେଇ ଦେଲେ ଆଉ ଟିକେ
ମୁଁ ପା ଆଜି କହିନି ମୁଁ ଖାଇମିନି ରାତିରେ। ମତେ କହିଲେ ତୁ ଖାଇବୁ ତାପରେ ଶୋଧିଲେ। କହିଲେ କିଏ ମୁଁ ଏମିତି ଲୋକ ଆଛି କିଏ। ଖାଇବା ନାଗି ଗାଳି ଖାଉଚ କଣ ଏମିତି ଭାଷା ଶୁଣିଛୁ ତୋ ଭଳିଆ। ଇଏ ସାବିତ୍ରୀ ବ୍ରତରେ ବି କହିବେ ତୁ ଖାଇକି କର। ଆଁ ଜାଗରରେ ବି କହିବେ ତୁ ଖାଇକି କର ସବୁଥିରେ ମୁଁ ଖାଇକି ଓଷା ବାଟ କରେ। ।
। ଭଲ ନା ଆଉ ଖାଇକି । କହିଲି ଜବ୍ କଣ କଣ୍ଟିନ୍ୟୁ କରିବୁ ନା କଣ କରିବୁ?
କିଛି ତ ଭଏସ୍ ଶୁଭୁନି ଆଜି କଣ କହିମି।
ମୁଁ କହିଲି ତୋ ଜବ୍ ଏବେ କଣ୍ଟିନ୍ୟୁ କରିବୁ ନା ମାନେ ।
ଜବ୍ ମୁଁ ଛାଡ଼ିବିନି ତ।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
ଯେମିତି ସିଚୁଏସନ ଯଦି କିଛି ଡିମାଣ୍ଡ କଲେ ଯାଇକି ଛାଡ଼ିବେ ଏବେ ତ ଛାଡ଼ିବାର କିଛି ଇଏ ନାହିଁ।
। ଭଲ ଚାକିରି ବାକିରି କରିବା ଟା ଠିକ୍।
ଶୁଭୁ ନେଇ।
ମୁଁ କହିଲି ଭଲ ଚାକିରି କରିବାଟା ଠିକ୍।
ଭଲଟା କି ଚାକିରି‌?
ନାଇଁ ମୁଁ କହିଲି ଚାକିରି କରିବାଟା ଠିକ୍।
ସେଇଆ ଚାକିରି କରିବାଟା ଠିକ୍ ଯେ ଟେନସନ୍ ତୁ କହନା କହନା। ମୁଣ୍ଡ ଖରାପ ହେଇଯିବ ଯୋଉ ରେଟ୍ ରେ ଗରମ, ଶୀତ, ଥଣ୍ଡା, ବର୍ଷା। ମୁଣ୍ଡ ଟିଣ ହେଇଯିବ।
। । ଆଉ ଘରେ ସମସ୍ତେ ଭଲ?
କଣ ହେଇଚି?
ମୁଁ କହିଲି ଘରେ ସମସ୍ତେ ଭଲ?
ଭୋଜି ଭାତ ସବୁ ଚାଲିଲା ଆଉ କଣ ହବ।
ମୁଁ କହିଲି ଘରେ ସବୁ ଭଲ ନା?
ଘରେ ଭଲ ପା। ଆକ୍ଚୁଆଲି ଭଏସ ଟା କଟୁ ଛି ଜୋରରେ ମୁଁ ଗୋଟେ କଥା କହିଲେ ଗୋଟେ କଥା ଶୁଭୁଚି ବୁଝିଲ? ଶୁଣୁ ମୁଁ କାଟି ଦଉଛି ଫୋନ୍ କରିବି ନେଟୱାର୍କ ଆସିଲେ ହେଲା? ରହୁଛି ଗୁଡ୍ ନାଇଟ୍। ହଁ।